ହଉ ହାଲୋ
ହାଲୋ
ନମସ୍କାର୍
ହା ହାଲୋ
ଯାଉ ଆଜ୍ଞା ନମସ୍
ଶୁଭୁନି ଆପଣଙ୍କ ଭଏଶ୍।
ନମସ୍କାର୍ ଆଞା
ହଁ ନମସ୍କାର୍।
ଶୁଭିଲା?
ହଁ -ହଁ।
ଆଜ୍ଞା। ଏବେ ମୋ ଭଏସ୍ କ୍ଲିୟର ହେଲା।
ହଁ -ହଁ।
ରହିଛି। ଆପଣ କଁ କରୁଥିଲ?
ମୁଁ ବସିଥିଲି।
ହଁ।
ହଉ ଖାଇଥିଲେ କଣ?
କାଇଁଚ? ଖାଇଥିଲି ତ ଭାତ, ଡାଲି ଆଉ ଛତୁ ତରକାରୀ।
ଓହୋ ଆଉ ଘର ଘରେ ସବୁ କି ଅଛନ୍ତି?
ମୁଁ ବାପା, ବୋଉ, ଦେଇ।
ଆପଣ ଟିକେ ଜୋରେ କୁହନ୍ତୁ ଶୁଭୁନି କିଛି ଧୀରେ ଧୀରେ ଶୁଭୁଛି।
ମୁଁ -ମୁଁ ମୋ ବାପା, ବୋଉ, ମୋ ଦେଇ ଆଉ।
ଓ ହୋ ଆଉ କଣ କରନ୍ତି?
ଏବେ ଜଷ୍ଟ୍ ମୋର ଦଶମ ସରିଲା।
ଓ ହଁ ତ ରେଜଲ୍ଟ କେତେ ରହିଛି?
ଆଁ ଯା ଆଡ୍ମିସନ୍ କଲଣି କୋଉଠି?
ନାଁ ଆଡ୍ମିସନ୍ ତ କରିନି।
କଣ ପ୍ଲସ୍ ଟୁ କରିବେ, ପ୍ଲସ୍ ଟୁ କରିବେ ନା ଡିପ୍ଲୋମା ହାରିବା କରିବେ?
ପ୍ଲସ୍ ଟୁ ପଢୁ
ହଁ ଘର କୋଉଠି?
ମୋ ଘରଟା ହୋଉଛି ପାରାଦୀପ୍।
ଓହୋ। ଯାଜପୁର୍।
ଯାଜପୁର ରୁ।
ହୁଁ।
ଆଉ କଣ ଖାଇଛନ୍ତି?
ଖାଇଛି କଣ?
ଆଉ କଣ?
କଁ ମୁଁ ଭାତ ଖାଇଛି, ଭାତ, ଡାଲି ଆଉ ପୋଟଳ ଆଳୁ ଭଜା ଆଉ ଖଟା। ଆଉ ଦେହ ସମସ୍ତଙ୍କର ଅଛି ଘରେ?
ଆଜ୍ଞା ମୋ ଦେହତ ଭଲ ଅଛି, ଆପଣ ଭଲ ଅଛି?
ହୁଁ- ହୁଁ।
ଆପଣ କଣ ଏବେ ପଢୁଛନ୍ତି?
ହଁ ପଲ୍ସଥ୍ରରୀ ପଡୁଛି।
ପ୍ଳଥ୍ରୀ ଆପଣ କୋଉଠି କର୍ଚନ୍ତି?
ଛତିଆରେ।
ହ
ଛାତିଆରେ, କଲେଜ ରେ ପଢୁଛି।
ଓ, ହଷ୍ଟେଲ ନା ମେସ୍?
ନାଇଁ, ମୁଁ ଯିବା ଆସିବା କରୁଛି।
ଆଚ୍ଛା। ଆଉ ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ମତେ, ମତେ ଗୀତ ଶୁଣିବାକୁ ଭଲ ଲାଗେ।
ଗୀତ ଶୁଣିବାକୁ ଭଲ ଲାଗେ। ଆଉ ଆପଣ କୁଆଡେ ବୁଲିଛନ୍ତି ରଜ? ରଜ ତ ହେଲା ଆପଣ ଯାଇଥିବେ କୁଆଡେ ବୁଲିବାକୁ?
ବୁଲିବାକୁ
ହ
ନାଇଁ ଇଆଡେ କୁଆଡେ ମୁଁ ଯାଇନି ଲାଷ୍ଟ ରଜରେ ଯାଇଥାନ୍ତି ଲାଷ୍ଟ ରଜରେ ବର୍ଷା ହେଲା।
ହଁ।
ଆପଣ କୁଆଡେ଼ ଯାଇଛନ୍ତି?
ହ ଆଜ୍ଞା।
ଆପଣ କୁଆଡେ଼ ଯାଇଛନ୍ତି ବୁଲିବାକୁ?
ଓହୋ, ଆଉ ପୁରୀ ଯାଇଛ ନା ନାଇଁ?
ହଁ ପୁରୀ ତ ମୁଁ ଯାଇଛି ତିନି ଚାରି ଥର।
ପୁରୀ।
ହଁ।
ହଁ ଶୀତ ଦିନେ ଯିବା ଆଉ।
ହୁଁ ହୁଁ।
ଘର ଲୋକ ଗଲେ ଯିବି ଆଉ।
ବାହୁଡ଼ା ରେ ଯିବେନି ଏଥର?
ନାଁ ନାଁ। ଆମର ଏଇଠି ବି ଠାକୁର ଆସିବେ ବା ଛତିଆ ଠାକୁର।
ଆପଣଙ୍କ ଆଜି ରାତ୍ରି ଭୋଜନ ଆଜି କଣ?
ହାଁ।
ଆପଣ ଆଜି ରାତିରେ କଣ ଖାଇବେ?
ରାତିରେ କଣ ଖାଇବି?
ହୁଁ।
ରାତିରେ କଣ ଶନିବାର ରୁଟି ହବ ବୋଧେ। ରୁଟି, ମଟର ଆଳୁ ତରକାରୀ ହବ ନା କଣ।
ହ
ତମକୁ କଣ ଖାଇବାକୁ ଭଲ ଲାଗେ?
ମତେ ଅଧିକ ମାଂସ ଖାଇବାକୁ ଭଲ ଲାଗେ।
ଆଚ୍ଛା।
ମାଂସ।
ଚିକେନ।
ହଁ।
ହଁ ହଁ ଭଲ।
ଆ ଯୋଉ ଆପଣଙ୍କର ଯେମତି ସୋସିଆଲ ମିଡିଆ ଅଛି ଆପଣ
ନା।
ସୋସିଆଲ ମିଡିଆ କଣ ନାହିଁ ଇନଷ୍ଟାଗ୍ରାମରେ ନାହିଁ କିଛି। ହୁଁ। ହୁଁ - ହୁଁ
ହ
ହୁଁ
ଆଉ ତମ ଦିଦି କଣ କରୁଛନ୍ତି ତମ ଠାରୁ ବଡ ଦିଦି?
ହଁ।
କଣ କରନ୍ତି ଏବେ?
ଆର ପ୍ଲସ୍ ଥ୍ରୀ ପାଇଲା ଆଉ ପ୍ଲସ ଟୁ ପାଇଲା।
ପ୍ଲସ ଟୁ ସଇଲା।
ଆଜ୍ଞା।
ହୁଁ ପ୍ଲସ ଥ୍ରି କରିବେ ନା କଣ?
ହଁ।
ଯୋଉ ଆଡମିସନ କଲେଣି?
ନା।
କୋଉ ଅନର୍ସ ନେବେ ନା ଜାଣିନ ତମେ।
ତାର ତ ଅନର୍ଷ ଟା କଣ ମନେ ପଡୁନି।
ହଁ
ହୁଁ। ହୁଁ
ସେ କଣ ପଢୁଥିଲେ ଆର୍ଟସ ପଢୁଥିଲେ ନା ସାଇନ୍ସ।
ଆର୍ଟସ୍।
ଓ ହୋ।
ଆପଣ କଣ ଆର୍ଟସ ପଢୁଛନ୍ତି ନା ସାଇନ୍ସ? ବିଜ୍ଞାନ ନା କଳା ନା କୁ
ଇକୋନୋମିକ ଅନର୍ଷ।
ହୁଁ। ହୁଁ।
ଆଉ ଆପଣ ଓଡିଶା ବାହାରକୁ କେବେ ଯାଇଛନ୍ତି?
ନା।
ଆଉ ଓଡିଶା ଭିତରେ କୁଆଡେ କୁଆଡ଼େ ବୁଲିଛନ୍ତି।
କୁଆଡେ କୁଆଡେ ପୁରୀ ଘଟଗାଁ ତାରିଣୀ। ଆଉ ମିନି କେଦାରନାଥ।
ହଁ।
ଆଉ ଯୋଉ କଣ ହତା ଯୋଉଠି ପଶୁ ପକ୍ଷୀ ରହନ୍ତି ସେଇଟା କଣ?
ଚିଲିକା।
ଚିଲିକା ନୁହଁ? ଯିଠୁ ଖାଲି ପଶୁ ପକ୍ଷୀମାନେ ରୁହନ୍ତି କଣ ସେଟା?
ଅଭୟାରଣ୍ୟ।
ସିଆଡେ କୁଆଡେ ଯାଇଛନ୍ତି ମୁଁ ଜାଣିନି।
ହଁ ଯୋଉ ନନ୍ଦନକାନନ।
ହୁଁ ହୁଁ।
ଓହୋ।
ସେଇଠି କି କୋଣାର୍କ।
ହୁଁ। ଆଉ ରାମଚଣ୍ଡୀ।
ଆଉ କୁଆଡେ ଯାଇଛି ମୋ ମନ ନାହିଁ।
ରାମଚଣ୍ଡୀ ଯାଇନାହାନ୍ତି?
ନା।
ଓହୋ।
ଏତେ ଯାଇନି ଆଉ।
ହୁଁ।
ତମେ ଯଦି କୋଉ ଅନ୍ୟଷ୍ଟମ ଜାଣିନ?
ନାଁଇ ଇକୋନୋମିକ୍ ନା କଣରେ?
ହୁଁ କୋଉ କଲେଜ?
ତା ବସ ଶୈଳଵାଳା। ହ
ହୁଁ ହୁଁ।
ହୁଁ।
ଭଲ ତମେ କୋଉ କଲେଜରେ ପଢିବ?
ମତେ ବାହାରନି ଜମା ବାହାରିବ।
ହଁ।
ଆର୍ ସିଲକସନ୍ ଟା ବାହାରିନି।
ହୁଁ ଆଉ ଘରେ ସବୁ କଣ କରୁଛନ୍ତି?
ଶୋଇଛନ୍ତି ମେଘ ଉଠେଇଲାଣି ବର୍ଷା ବର୍ଷା ହଉଛି?
ହଁ ହଁ।
ହଉଛି।
ହଁ ଏପଟେ ତ ବହୁତ ଜୋର ହେଇଛି।
ବନ୍ୟା ହେଇନି?
ନା ବନ୍ୟା ନାହିଁ।
ନର୍ମାଲ ବର୍ଷା ହଉଛି।
ଆଜ୍ଞା।
ନର୍ମାଲ ବର୍ଷା ହଉଛି।
ହଁ।
ଆମ ଆଡେ ଜୋର ବର୍ଷା ହଉଛି। ମାନେ ଆଜି ଗୋଟେ ଦିନ ତାହେଲେ ମାନେ ଟିକେ ବି ଛାଡୁନାହିଁ। ଗୋଟେ ମିନିଟ ପାଇଁ ବି ନୁହ ବର୍ଷା ହଉଚିଗଲା ଜୋରସେ। ମ ଲାଗୁଛି ଆମେ ଆଡେ ନାଇଁ ହେଇଯିବ।
ହୁଁ।
ସେଇଆଡେ ଏତେ ବର୍ଷା ନାହିଁ ନା।
ବର୍ଷା ଅଛି। କୁଲା କୁଲା ଶୁଖୁଆ ମାଛ।
ଖାଇବା ଖାଇବା ମାଛ ଆଉ ଚାରି ଟା ଭିତରେ।
ଚିଙ୍ଗୁଡ଼ି କଙ୍କଡା।
ଜାଗା ଜାଗା ଭିତରେ
ଜାଗା ଭିତରେ ଆମ ଗୋରଖନାଥ ମହାଶୟ। ଚଉ ହେଲା ଆମର ଦିଅବଙ୍ଗଳା
କେତେଥର ଯାଇଚ।
ଗାାଇଛି ସ ଗଣି ଗାାଇଛି ବହୁତ
ତଥାପି ମିନିମମ୍।
ସୋତ ବଥ ହେଇଯାଏ।
ମାନେ ଏକା ଯାଇଚ ନା କାହାକୁ ନେଇକି ଯାଇଚ।
ସାଙ୍ଗମାନେ ଘର ଲୋକ ଏମିତି ଆଉ।
ଘର ଲୋକଙ୍କ ସହିତ ଯାଇଚ।
ହୁଁ।
ଭଲ ଗାଡି ଚଲା ଶଖିଚ?
ହ